ହ୍ୟାଲୋ। ହଁ କଣ କରୁଛ? ହ
ବସଛି ଟି ଭି ଦେ
ଆଚ୍ଛା। କଣ ଖାଇବା ପିଇବା କଣ ହେଇଛି? କଣ?
ନା ନାଆ ଆଜି କଣ ଖାଇବା? ଆଜି ବୋଧେ ଅଣ୍ଟା
ସକାଳେ ସି ସକାଳେ ଜଳଖିଆ କିଛି ଖାଇନ?
ପାତ। ତ ପୂର୍ଣଲଙ୍କା।
ଆଚ୍ଛା। ହଁ ଆଉ ଘରେ ସବୁ କଣ କରୁଛନ୍ତି?
ତୁତରେ ସେଇ ରୁମରେ ପ ନାନା। ମାମା। ହୁଁ।
କ୍ଲାସ୍ କରୁଛୁ?
ହଁ କ୍ଲା
ହଉ କଣ କହ? କାଟିଲୁ। କରୁଛ କଣ?
ବସିକି ଟି ଭି ଦେଖୁଛ ପରା। ହୁଁ ହୁଁ।
ମେସେଜ୍ ଦେଖିଲ ମେସେଜ୍।
କଣ ପଢୁଛୁ।
ଏରା କିଛି ପଢିନି। ଆଉ ଏଠି ଭିଡିଓ ଟା ବନୋଉଚି। ଫୋନ୍ ନଉଛି ଆଉ। ଏଇ ଟିଟିଂ କରି ବୋଲି ବଇଚି। ଏଇ ଭଳିଆ ଆଉ। କଲେଜ କେବେ ଖୋଲିବ?
କଲେଜ ଖୋଲିବ ଜୁଲାଇ ଲାଷ୍ଟ ରେ ତୁ କଣ ଖାଇଛୁ?
ଖାଇଛି ଚୁଡା ସନ୍ତୁଳା। ଚୁଡା ସନ୍ତୁଳା ଚୁଡା ସନ୍ତୁଳା। ଆଉ ସେ ତ ନିହାରିକାର କଣ ବା ଘରେ କି କି କିଶୁ ତାର ଯାଇଛି ଭାରି ସ୍କୁଲ ଗଲା। ମାମା ତାର ରୋଷେଇ କରୁଛି। ଏଇ ଭଳିଆ ଆଉ। ହ ନିହାରିକା ର ପେମେଣ୍ଟ ସଇଲା। ନିହାରିକା ଯାଇଥିଲା ପଇସା ଦବା ପାଇବା କଣ କଲେଜରେ। କଣ ହେଲା ତାର?
ସେ ପଇସା ଦବା ପାଇଁ ନଥିଲା। ୟାଙ୍କୁଆନ ଦବ୍ୟ କଣ୍ଡ
ଲୋନ ହେଲା ପରେ ଆଉ କଣ ବର୍ଷା ପାଇଁ ଛୋଡି କରିବେ ଏମାନେ?
କେ
ଆଉ ତ ଇଏ ଗୋଟେ ଥାଳି ହବ? ଏତିଙ୍ଗ।
ହଁ।
ଖାଲି ଦୌଡା କାମ ଏଇଗୁଡା।
କୋଉ କ
ମୁଁ କହିଲି ଏଇଗୁଡା ଦୋଉଡା କାମ ଭାରି।
ଯେତେ ବି ହଁ।
ତାଠୁ ରୁ ଭଲ ଭାଇ ଯାହା ଯେମିତି କରିକି ପଇସା ହାତରୁ ଦେଇ ଦବ। ସେମାନଙ୍କ ପଛରେ ତତେ ଦୌଡି ଦୌଡି ମୁଣ୍ଡ ଖରାପ ହେଇଯିବ।
ଛି। କଥା।
ଆଉ ଡ୍ରଇଂ ବଇଂ କଲୁ?
ଗୟ ମୋଟା ଏଟା ହୋଉ ତ ସ ସକାଳୁ ଏଗଜାମ୍ ଦେ।
ସକାଳୁ ଯିବି ଭାରି ପା। ହ ବର୍ଷା ବର୍ଷା ହଉ ଅଟୋ କରିକି ଯିବି ଆଉ।
ଚ୍ଛା।
ଆଜି ତ ଦେଖୋଉଥିଲା ହବ ବୋଲି ବର୍ଷା। ହେଇନି କମ ସକାଳୁ ଟିକେ ନଉ କଣ ହାଲ୍କା ଖରା ମାରିଥିଲା।
ହଁ।
ଏବେ ବି ଉଠେଇଚି ଯେ ଖରା ପାଇଁ ଯୋଉସୋରେ ବର୍ଷା ପାଇଁ
ଆଜି ସେ ତିନଟା ସାଢ଼େ ତିନ
ଆରେ ହବନି କିନ୍ତୁ ସାଢେ ତିନିଟା ଆଡକୁ ଆ ଆଉ।
ଚି ତିନିଟାରେତ ବାବା ଯାଉ ଦେଖିଆ ଏଇଠି ରହୁଚି ଆଉ।
ତାର ଆଜି ସ୍କଲ ନାଇଁ?
ଟୁ ଅନଲାଇନ୍ ସ୍କୁୁଲ। କିଛି କରୁନାହାନ୍ତି ଆମକୁ କହି ଯଦି ଗ ଘରେ ରହିକି
ସେ ସ୍କୁଲରେ ତାର ପରୀକ୍ଷା ଅଛି ନା କଣ ଏବେ?
ଚାରି ତାରିଖରେ ପରୀକ୍ଷା। ତରଫ
କଣ ଆଉ ପିରିୟଡିକ ପରୀକ୍ଷା?
ହୁଁ।
ହାତ କଣ ହେଇଚି ଜଉ ହଉଚି ମେଡ଼ିସିନ ଫେଡ଼ିସିନ ଟିକେ ଖାଉନୁ?
ଖି ଆଉ କଣ କରିବି ଆଉ।
ରଖୁଚି।